ବ ଶୁଭ ଅପରାହ୍ନ।
ଶୁଭ ଅପରାହ୍ନ। କଁ କରୁଛ?
ଇଏ ବସିଥିଲୁ ଆଉ।
ଆଉ ଖାଇବା ସରିଲାଣି? ଖାଇବା ସରିଲାଣି?
ନାଇଁ ଟିକେ ଆମର ଟିକେ ଆଜି କଖାରୁ କଖାରୁ ଫୁଲ ବରା ହେଇଥିଲା।
ଆଉ ହ।
ମୁଁ ତାକୁ ଟିକେ ଦି ତିନିଟା ମତେ ଟିକେ ପସନ୍ଦ ବୋଲି ମୁଁ ଖାଇ ଦେଇଚି ଆଉ ଭୋକ ନାହିଁ ଏଇନା ଆଉ ଦଶ ପନ୍ଦର ମିନିଟ୍ ପରେ ଆପଣଙ୍କ ସହିତ କଥା ହେଇକି ଖାଇବି ଆଉ।
ହଁ ମୋର ବି ପସନ୍ଦ୍ କଖାରୁ। ବାଡିରେ ହୁଏ କଖାରୁ ଗୋଟେ ଏମିତି ପରିବା ତାର ସବୁ ଜିନିଷ ଖାଆନ୍ତି ନାଇଁ?
ହଁ ତାର ସବୁ ଯେମିତିକି ଯଉ ଡଙ୍କ ଫୁଲ ପତ୍ର ଫଳ ସବୁ ଜିନିଷ ଖାଆନ୍ତି।
ଯାହା ହଉ ଭଲ ପରିବା ଟିକେ ଭଲ ପନିପରିବା ଖାଉଚ ଆଉ।
ଉଁ ଆଉ ଆପଣ କଣ କରୁଥିଲେ ଏବେ?
ହଁ ମୁଁ ଏବେ ଖାଇକି ବସିଥିଲି ଆଉ।
କଁ ଖାଇଲେ?
ଭାତ ଡାଲି ଭେଣ୍ଡି ଭଜା କାକୁଡ଼ି ସାଲାଡ଼ ପାମ୍ପଡ଼।
ଆଉ ଘରେ ସମସ୍ତେ?
ହଁ ମୁଁ ଖାଇସାରିଲିଣି ଆଉ ମା ବାପା ଆଉ ଭଉଣୀ ସେମାନେ ସବୁ ଖାଉଛନ୍ତି ଆଉ।
ଉଁ ହୁଁ।
ଆମର ଟିକେ ଡେରିରେ ଖାଇବାପିଇବା ହୁଏ ତ।
ହଁ ଆମର ବି ସମସ୍ତେ ଏଇ ଏବେ ଖାଉଛନ୍ତି। ଆଉ ଆଜି- ଆଉ ଆଉ କଣ କୁଅନ୍ତୁ?
ଆଉ ତମ ଛଟ ପୁଅ କଣ କରୁଚି?
ଛୋଟ ପୁଅ ଖେଳୁଥିଲା ମୁଁ ଏଇ ପୁଣି ଏଇ ଏବେ ଟିକେ ଲେଟ୍ ହେଇଗଲା ଯୋଉ ଡେରି ହେଇଗଲା ଟିକେ ଗାଧେଇବା ପାଇଁ ଗାଧେଇକି ଏବେ ମୁଣ୍ଡ ସ ସଫା କରିକି ଆସିଲି।
ଏତେ ଡେରିରେ କଁ ଗଧେଇଲ?
ଗାଧେଇଲି କଣ ଏବେ ନୁହେଁ ତଥାପି ଘଣ୍ଟେ ହେଇଗଲାଣି ଗୋଟ ଟେ ଘଣ୍ଟା ହେଇଗଲାଣି କାଲି-ଭାଇର ନିର୍ବନ୍ଧ ଥିଲା ସେଠି ମୁଣ୍ଡ ଟିକେ ସଫା କରି ଯାଇଥିଲି ସେଠି ପୁଣି ଟିକେ ମୁଣ୍ଡ ଟିକେ ଅସ୍ ନଅ ଅ ଅସନା ହେଇଗଲା ସେଠି ପୁଣି ମୁଣ୍ଡ ସଫା କଲି ପୁଣି ଓଦା ହେଇକି ଭିଜି ଯୋଉ ଇଏ ହେଇଲା ସେ ଏଠୁ ଆସିକି ପୁଣି ସେଠି ଧୋଇକି ଆସିଲି ପୁଣି ଆଜି ହେଇ ମୁଣ୍ଡ ସଫା କଲି।
ହଁ ଏବେ ଟିକେ ବର୍ଷା ଦିନ ଏବେ ଟିକେ କମ୍ ମୁଣ୍ଡ ସଫାସଫି କର ନହେଲେ ଥଣ୍ଡା ହେଲା ମାନେ ଛାଡିବନି।
ସବୁ କଥା ଆଉ ଆଉ ବିଦ୍ୟାଳୟ ଯାଇନାହାନ୍ତି?
ନାଇଁ ଆଜି ସକାଳୁ ବର୍ଷା ଲାଗି ରହିଛି ଆଉ ବିଦ୍ୟାଳୟ ଯାଇନୁ ଆଉ। ସୋମବାର ଠାରୁ ଯିବା ଆଉ।
ମୁଁ ବି ତ ଯାଇନି ଆଜି।
ତମ ଆଡେ ସକାଳୁ ବର୍ଷା ହଉଥିଲା?
ହୁଁ ଆମ ଆଡେ ବର୍ଷା ହଉଥିଲା। ଆଉ ସ୍କୁଲରେ କେମିତି କଣ ତମ-ସମୟ କଟେଇଛନ୍ତି ଟିକେ କହିବେ?
ସ୍କୁଲ୍ ରେ ତ ଆମର ବି ବହୁତ୍ ମଜା ମସ୍ତିରେ ହୁଏ ସ୍କୁଲ୍ ତ ଗୋଟେ ଏମିତି ଜାଗା ଥରେ ସେଟା ସରିଗଲେ ଆଉ ସେ ଉ ସମୟ ଆସେନି ତମେ ଖୋଜିଲେ ବି ସମୟ ଆଉ ଆସେନି। ଫେରିକି ଯାହା ଖାଲି ସ୍ମୃତି ରହେ ଆମ ସାଙ୍ଗେରେ କେମିତି ସାଙ୍ଗ ମାନଙ୍କ ସହିତ ମଜାମସ୍ତି କରୁ ପ୍ର ତ୍ୟେକ୍ ସମୟ, ଆଉ ସକାଳୁ ତ ଦଶଟା ରୁ ଚାର ଟା ହେଇଯାଏ କେତେବେଳେ ଆଉ ମୁଁ ଆମେ ଜାଣିପାରୁନା।
ତା ପରେ। ଆମେ ଆମେ ଆପଣ ଗୋଟେ ସ୍କୁଲରେ ପାଠ ପଢିଛନ୍ତି ନାଁ କେତେ? କେତଟା ଦୁଇଟା ସ୍କୁଲରେ।
ନାଇଁ ନାଇଁ ଆମର ମଁ ଅଁ ଦିଟା ସ୍କୁଲ ଥିଲା ଗୋଟେ ୟୁ ପି ଆଉଁ ଗୋଟେ ହାଇ ସ୍କୁଲ ଥିଲା। କିନ୍ତୁ ଆମର ସବୁ ମଝିରେ ପୁଣି ମିଶିଗଲା ଆମେ ଯେତେବେଳେ ସପ୍ତମରେ ପଢୁଥିଲୁ। ପ୍ରଥମରୁ ଅଷ୍ଟ ପ୍ରଥମରୁ ସପ୍ତମ ଗୋଟେ ଥିଲା ଗୋଟେ ଅଷ୍ଟମରୁ ଦଶମ କିନ୍ତୁ ଆମର ଯେତବେଳେ ସପ୍ତମ ହେଇଥିଲା ଅଷ୍ଟ ଅଷ୍ଟମ ନବମ ଦଶମ ସବୁ ମିଶିକି ଗୋଟେ ସ୍କୁଲ ହେଇଗଲା।
ହଁ ଆମର ବି ସେମିତି ଯେତେବେଳେ ଆମେ ଛୋଟ ଯେତେବେଳେ ଏଁ ମଁ ପ୍ରଥମରୁୁ ଅଷ୍ଟମ ପଢୁଥିଲୁ ସେତେବେଳେ ଉଁ ଉଚ୍ଚ ପ୍ରାର୍ଥ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିଲୁ ପାଠ ପଢୁଥିଲୁ ସେତେବେଳେ ଟିକେ ଛୋଟ ଥିଲୁ। ତ ଉଁ ସ୍କୁଲରେ ଏତେ ଯେ ବ ପଚାର ହୁଏ ସ୍କୁଲରେ ଯେତେବେଳେ ମଧ୍ୟାହ୍ନ ଭୋଜନ ହେବ ସେତେବେଳେ ସମୟ ସିଏ ଖାଇବା କି ସୁନ୍ଦର ଥିଲା। ଉଁ ଦ ମଁ ସେଗୁଡା କହିହବନି ସାଙ୍ଗସାଥି ସହିତ ଆଁମଁ ଯେତେବେଳେ ମଧ୍ୟାହ୍ନ ଭୋଜନରେ ରେ ଏ ଛୁଟି ହବ ଘରକୁ ସବୁ ସାଙ୍ଗମାନେ ଯିବୁ ଘରକୁ ଯାଇକି କମଳା ଆଁ ପିଜୁଳି ଆମ୍ବ ଯୋଉଁ ଦିନରେ ଯୋଉଁ ଯାହା ଫଳ ହବ ସମସ୍ତେ ନେଇକି ଆସିବେ। ତାକୁ ସାଙ୍ଗସାଥି ସହିତ ମିଶିକି ଖାଇବାରେ ଯୋଉଁ ମଜା। ଲଙ୍କାଗୁଣ୍ଡ ଲୁଣ ସବୁ ନେଇକି ଯିବ। ହୁଁ ସମସ୍ତେ ମିଶିକି ଖାଇବୁ। ସିଏ ଆଉ ଏବେ ତା ଛୁଆଁ ତ ଛାଡ। ହୁଁ। ଧାଇନି
ଆଗରୁ ଯେମିତି ବିଦ୍ୟାଳୟରେ ଭାଇ ଭଉଣୀ ସମସ୍ତେ ମିଶିକି ଯେମିତି ଥିଲେ ଏବେ ତ ସମ୍ପର୍କ ଅଲଗା କରିଦଉଛନ୍ତି ଯେ ଆଉଁ ଭଲ ଲାଗୁନି।
ତାପରେ ସେମିତି ସେଠି ଗଲା ତାପରେ ଉଚ୍ଚ ପ୍ରାଥମିକରେ। ଉଁ ମଁ ଏଠିଁ ପଢିଲୁ ନବମ ଦଶମ ପଢିଲୁ। ତ ନବମଁ ସେଠିଁ ବି ସେମିତି ସାଙ୍ଗମାନେ ବହୁତ ଭଲ ଭଲ ସାଙ୍ଗ ମିଳିଲେ। ତ ଏମିତି ସବୁ ମୋର ବିଦ୍ୟାଳୟରେ କଥା। ବିତିଥିଲା ଆମର ଯେତେବେଳେ ଯୋଉଁ କରୋନା ହେଇଥିଲା। ଜାଣିଥ କି ମଁ କରୋନା ମହାମାରୀ। କେତେ ଲୋକ ମରିଗଲେ ସେଗୁଡ଼ା ସବୁ ମନେ ପଡ଼ିଲେ ବହୁତ ଦୁଃଖ ଲାଗେ।
ଠାକୁର ଙ୍କ ଦୟାରୁ ସେ ରୋଗଟା କେମିତି କଣ ପଳେଇଲା।
ହୁଁ।
ନହେଲେ ଆଜି ପର୍ଯ୍ୟନ୍ତ ଆଉ ଆହୁରି ଲୋକ ସବୁ ମରିସାରନ୍ତେଣି।
ମାଳିକାରେ ତ ଲେଖାଁ ଲେଖାଥିଲା। ନାଁ ନଅ ଅଚିନ୍ହା ବେମାରୀ ଆସିବ ବ୍ୟାଧି ଆସିବ ତ ସେଇଟା ସତ ହେଲା।
ସେ ମାଳିକାରେ ଯାହା ଲେଖା ଅଛି ଧୀରେ ଧୀରେ ସେଟା ସତ ହଉଛି।
ସତ ହେଉଛି। ତ ଯେମିତିକି ଆମର ଆମର ଦିଇ ବର୍ଷ ଆମେ ଏମଁ ଆମର ଅଷ୍ଟମ ଶ୍ରେଣୀ ସରିବା ପରେ ପରେ ଆମର ମନେ ଅଛି ନାଁ। ଆଁ ଏଇ କୋରୋନା ମହାମାରୀ ହେଇଥିଲା।
ଆମେ ଗୋଟେ ବର୍ଷ ପରୀକ୍ଷା ଦେଇପାରି ନଥିଲେ। ପୁଣି ହଁ ଗୋଟେ ବର୍ଷ ପୁଣି ବିଦ୍ୟାଳୟ ନଯାଇ ଘରେ ଯୋଉ ରହିବା କଷ୍ଟ ଥିଲା।
ହଁ ନାଇଁ ଯାଉଥିଲେ ନା ଯାଉଥିଲେ ସ ସକାଳୁ ଯାଉଥିଲେ ଠିକ ଦଶଟା ବାରଟା ଭିତରେ ହଁ। ଯାଉ ଯା ହୁଁ ହୁଁ ଠିକ। କହିଲେ ତ ସିଏ ଯୋଉ ଦୁଃଖ ଘରେ ରହି ତା ଭିତରେ ଉଁ ଏଁ
ଆମେ ତ ଆମେ ତ ବିଦ୍ୟାଳୟ ଯାଇପାରୁନୁ ଥିଲେ ଯେମିତି ଲାଗୁଥିଲା ପୁଣି ବହୁତ ବହୁତ ଲୋକଙ୍କର କେତେ କଣ ବ୍ୟବସାୟ ସବୁ
ବନ୍ଦ ହେଇଯାଉଥିଲା। ଯୋଉମାନେ ମଜୁରିଆ ମୂଲିଆ ଯୋଉମାନେ ଉଁ ସେମାନେ କେ କେମିତି ରହିଛନ୍ତି ସେମାନେ ହିଁ ଜାଣିଛନ୍ତି ବହୁତ କଷ୍ଟ। ଆଉ ମୋ ବାପା ଗାଡି ବୁଝାବୁଝି କରନ୍ତି ତ ସେତେବେଳେ ଆମର ବି ବହୁତ ଇଏ ହେଇଥିଲା ବହୁତ ଆମେ କଷ୍ଟରେ ଚଳିଥିଲୁ। ତ ଗାଡି ବି ଜାଣିଥିବେ ବନ୍ଦ ହେଇଯାଇଥିଲା ବାହାରେ ଲୋକ ବାହାରୁ ସବୁ ସବୁ ପଳେଇ ଆସିଥିଲେ ଘରକୁ ସମସ୍ତେ ଲୋକ ପଳେଇ ଆସିଥିଲେ। ତ ସେତେବେଳେ ବହୁତ କଷ୍ଟରେ ଆମେ ରହିଥିଲୁ ତଥାପି ଆମର ବ ବନ୍ଧୁବାନ୍ଧବ ଆମକୁ ବହୁତ ସାହାଯ୍ୟ କରିଥିଲେ। ବାପା ଟୋଟାଲି ଗୋଟେ ବର୍ଷ ବ ଘରେ ଥିଲେ। ତ ଭାଇ ଯାଇକି ବାହାରେଥିଲେ। ଆମେ ଭଗବାନଙ୍କୁ ଏତେ ଡାକିଛୁ ଆମ ଭାଇମାନେ ବାହାରେ ଅଛନ୍ତି ତ କେତେ ଭଲରେ ଭଲରେ ଆସି କି ଘରେ ଯେମିତି ପ ପହଞ୍ଚିଯାଉ।
ହୁଁ।
ସେ ସମୟ ପୁରା ଇତିହାସ ରଚିଲା।
ସବୁଦିନ ପାଇଁ ମନେ ରହିବ।
ହୁଁ ସବୁ ଘରେ ଘରେ ଘରେ ଘରେ ସ ହୁଁ। ବହୁତ କଷ୍ଟରେ ଲୋକମାନେ ଚଳିଛନ୍ତି ସମସ୍ତେଙ୍କର ବ୍ୟବସାୟ ମାନେ ଟୋଟାଲି ହଁ।
ଟା ଭୁଲି ହବନି।
ତ ସମସ୍ତେ ସିନା ବ ଗୋଟେ ରୋଜଗାରର ଇଏ ଥିଲେ ସିନା ବେ ବେପାରୀ ମାନଙ୍କର କିଣି ଆମେ ସିନା ଆମର ସିନା ରୋଜଗାର ହେଲେ ଆମେ ବେପାରୀ ଠାରୁ ଜୀ ଜିନିଷ କିଣିବା ତାଙ୍କର ସିନା ଲାଭ ଆ ହୁଁ। ଆମେ ତ ନ କିଣିଲେ ବି ସମସ୍ତେଙ୍କର ହୁଁ ସିନା ଲୋକ ସିନା ବାହାରୁ ପଳେଇଆଲେ ଗାଡି ସିନା ଚାଲିଲେ ବସ୍ ସିନା ଚାଲିଲେ ଆମେ ଆମର ରୋଜଗାର ହବ ସବୁ ପଟୁ ବନ୍ଦ ହେଇଗଲା।
ସମସ୍ତଙ୍କ ପରିବାରର ଅସୁବିଧା ଯାହା ହଉ ଭଗବାନଙ୍କ ଦୟାରୁ ସେମ୍ ସେମତି ରୋଗ ଆଉ ନ ଆସୁ କେବେ।
ହୁଁ ତା ପରେ ପରେ ଯେମିତି ଗୋଟେ ବାହାନଗା ଏଁ ଟ୍ରେନରେ ଦୁର୍ଘଟଣା।
ସେଠି ପୁଣି କେତେ ଲୋକ ମଲେ ଉଁ ସେଟା ମନେ ପଡିଗଲେ ଏବେ ବି ଆମ ରୁମ ଟାଙ୍କୁରି ଉଠିଛି।
ହୁଁ ସେ ଦୃଶ୍ୟ କେବେ ଆଉ ଏବେ ବହୁତ କ୍ଷତିଗ୍ରସ୍ତ ହଉଛି ମାନେ ଦୁନିଆ ଆଉ
ଆମୁ ଲୋକମାନେ ସବୁ କମି କମି ଯାଉଛନ୍ତି ଯେତେ ବି ଲୋକ ମରୁଛନ୍ତି ସେତେ ଲୋକ ଜନ୍ମ ହଉଛନ୍ତି।
ହୁଁ ସେଇଟା ତ ଇଏ ସେଇଟା ଲାଗୁ ରହିବ। ତାପରେ ବି ଏମିତି ହଁ ଲୋକଙ୍କର ବୟସ ହେଇଗଲା।
ହଁ କିନ୍ତୁ ସେମିତି ନୁହ ଏବେ କିନ୍ତୁ ବହୁତ କମ କମ ବୟସରୁ ପିଲାମାନେ ସବୁ ମରିଯାଉଛନ୍ତି।
ଯିଏ ଯାଇଥିବ ରେଳରେ ଯିଏ ଯାଇଥିବ ସିଏ ଭାବିକି ଗୋଟେ ଆଶା ନେଇକି କିଏ କୋଉ କାହା ଘରକୁ ଆସିଥିବ କି କିଏ କିଏ କାହା ଘରକୁ ଯାଇଥିବ।
ହଁ।
କାହା ପୁଅ ଆସିଥିବ ତ କାହା ସ୍ୱାମୀ ଆସିଥିବ କାହା ଭାଇ ଆସଥିବ ତ କାହା ଭଉଣୀ ଆସୁଥିବ। କା ବାପା ଆସ
କେତେ ଖୁସିରେ ଆସୁଥିବେ କିନ୍ତୁ ହଁ। କିନ୍ତୁ ଏଇରା ହେଇ ସାରିଲା ପରେ ସେ ଦୁଃଖ ଯଉ ଆମେ ବି ଖବରରେ ଦେଖିଚୁ ଦେ ଦେଖିଲେ ଖାଲି କାନ୍ଦ ଲାଗିବ ଆଜି ପର୍ଯ୍ୟନ୍ତ ଶୁଣିଲେ ବି ଦେହ ସିତେଇ ଉଠିବ।
ସେ ଉଁ ସେ ସମୟ ଆଉ କେବେ ନ ଆସୁ।
ଆଉ ଛାଡନ୍ତୁ ଯାହା ହଉ ଭଗବାନଙ୍କ ଦୟାରୁ ସବୁ ଠିକ ହେଇଗଲା ଆଉ ସେମିତି ନ ହଉ ଆଉ ତମେ ତମ ଘରେ ସବୁ କଣ କଣ ପଶୁ ଅଛନ୍ତି କୋଉ କୋଉ ପଶୁ ପକ୍ଷୀ ପକ୍ଷୀ ଙ୍କୁ ଭଲ ପାଅ?
ଆମର ତ ଏମିତି କହିବାକୁ ଗଲେ ଆମ ଘରାନକୁ ଭଲ ପାଉ ଆମ ଆମେ ସବୁ ପଶୁ ପକ୍ଷୀ ରକ୍ଷିବାକୁ ବି ଭଲ ପାଉ ଆ ଆଗରୁ ଏବେ କେହି କେଉଁ ପଶୁ ପକ୍ଷୀ କିି ରଖିନୁ କେବଳ ଆମର ଉଁ କୁକୁର ଦେଶୀ କୁକୁର ଗୋଟେ ପାଳିଚୁ। ଆଉ ବିଦେଶୀ କୁକୁର ଚାରିଟା ପାଞ୍ଚ ଟା ପାଳିଛୁଁ ହୁଁ ଆଉ ଆଗରୁ ବହୁତ ଶୁଆ ହଉ ଯୋଉ ବାରମାସୀ ଚଢେଇ ଆଉ ନେଉଳ ଛୁଆ।
ତ ସମସ୍ତେ
ହୁଁ ନେଉଳ ଛୁଆ ଠେକୁଆ ମୂଷା ଧଳା ମୂଷା ସବୁ ଆମେ ପାଳିଛୁ ଆମ ଆମ ଘର ଲୋକ ସବୁ ପଶୁ ପକ୍ଷୀ କି ଗାଈ ସବୁ ପସନ୍ଦ କରନ୍ତି।
ସବୁ ପଶୁ ପକ୍ଷୀ କୁ ବି ଭଲ ପାଇବା ଦରକାର ସିଏ ବି ଆମ ଭଳି
ଆ ଏତି ସବୁ। ମୁଁ ବି ବହୁତ ଭଲ ପାଏ ପଶୁପକ୍ଷୀଙ୍କୁ ବହୁତ ଭଲ ପାଏ। ଆଉ ଆମ ଘର ଲୋକ ବି ବହୁତ ଭଲ ପାଆନ୍ତି ସେଥିଇଁ ଆମେ ରଖ ଏବେ କେବଳ
କିନ୍ତୁ ଯାହା କୁହ ମଣିଷ ଠାରୁ ପଶୁ ପକ୍ଷୀଙ୍କ ମଣିଷ ଜ୍ଞାନ ଠାରୁ ବି ପଶୁପକ୍ଷୀଙ୍କର ବହୁତ ବୁଦ୍ଧି।
ନିଛିନ୍ତ ନିଛିନ୍ତ। ତାପରେ ଅ ଆମେ ଯେତେ ସୁବିଧାରେ ଅଛୁ ପଶୁପକ୍ଷୀ ବି ସେତ ତି ସୁଭିଦାରେ ନା
କିନ୍ତୁ ବହୁତ ଗୁଡେ ଲୋକ ଅଛନ୍ତି ଅ ତାଙ୍କ ଦୁଃଖ ହା କୁହନ୍ତୁ?
ଆପଣଙ୍କ ସାଙ୍ଗରେ ତ କଥା ହେଇକି ମତେ ବହୁତ ଭଲ ଲାଗିଲା। ଆଉ ମୁଁ କେବେ ପୁଣି ଫୋନ କଲେ ନିଶ୍ଚିନ୍ତ ଆମେ ଭଲ ଭଲ କଥା ଏମିତି ଆଲୋଚନା କରିବା ଏବେ ଏବେ ମୁଁ ରଖୁଛି ଟିକେ ଖାଇନି ତ ଭୋକ ହେଲାଣି
ହଉ ଠିକ୍ ଅଛି ଠିକ୍ ଅଛି।